ହ୍ୟାଲୋ।
ଆଜ୍ଞା ଭାଇ ପ୍ରଣାମ କେମିତି ଅଛନ୍ତି?
ହଁ ଭଲ ଅଛି। ଆପଣ କେମିତି କଣ ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି। ଟିକେ ଜର ହେଇଯାଇଥିଲା ଏଠୁ ମେଡିସିନ ଔଷଧ ଖାଇକି ଏଠୁ ଭଲ ଅଛି ଆଉ।
ହଁ ଦେହକୁ ବାଗେଇକି ଯତ୍ନ ନେବା ପାଗ ପରିବର୍ତ୍ତନ ହୋଉଛି। ବୁଝିଲେ?
ଆଜ୍ଞା ଟିକେ କାଲି ବୁଲାବୁଲି କରିବା ପାଇଁ ଯାଇଥିଲୁ ତ ଟିକେ ଓଦା ହେଇଯାଇଛି ସେଥିପାଇଁ ଟିକେ ଜର ହେଇଯାଇଥିଲା ଆଉ।
ହଁ କୋଉଠିକି ବୁଲିବାକୁ ଯାଇଥିଲେ?
ଏଇଠି ମାର୍କେଟ ବିଲ୍ଡିଂ ଟିକେ ବୁଲିବା ପାଇଁ ଯାଇଥିଲୁ ଆଉ ଆଜ୍ଞା।
ଯାହା ବୁଲାବୁଲି କଲ। ଆ ମୁଁ ତ ଏବେ ଅଛି ଗାଁ ରେ ଅଛୁ ବୁଲାବୁଲି ଏଇ ରଜରେ ଯାଇଥିଲୁ କପିଳାସ ହେରିକା ଯାଇଥିଲୁ ବୁଝିଲେ। କ କପିଳାସ ତେରସହ ବାଉନ ପାହାଚ ଜାଣିଥିବେ। ସେଠୁ ଚଢିଲୁ ସେଠୁ ଚଢି ଖାଲି ଆମେ ଚାଲିଲୁ ତାପରେ ତାଙ୍କୁ ଚାଳିଶ ପଚାଶ ମିନିଟ ଚାଳିଶ ପଚାଶ ମିନିଟ୍ ଲାଗିଗଲା ବୁଝିଲେ।
ହଁ ଚଢିବା ପାଇଁ ଟାଇମ୍ ଲାଗିଥିବ ହଁ।
ହଁ ବହୁତ କଷ୍ଟ ହେଲା ବି। ଆମେ ବହୁତ ଲେଟ୍ ରେ ଚଢ଼ିଲୁ ମାନେ ତିନିଟା ବେଳକୁ ଚଢିଲୁ। ମାନେ ଆଉ ହେଠି ଖାଇବା ତ ଦିନେ ରେ ଅସ ସୁବିଧା ଟିକେ ଥିଲା। ଆମେ ଗୋଟେ ଜାଗା ରେ ହୋଟେଲେ ରେ ଖାଇଲୁ ସେଟା ପୁରା ମାନେ ଫାଲତୁ ଟା ମାନେ ବେକାରିଆ ଲାଗିଲା ଖାଇବା ଟା। ମାନେ ସେ ଆଉ ଦେହରେ ଶ ମେନ୍ ଶକ୍ତି ନଥିଲା। ତା ଫଳରେ ଚାଲିବାକୁ ବେଶି କଷ୍ଟ ହେଲା। ଆମ ସହିତ ଦି ଟା ଝିଅ ପିଲା ଯାଇଥିଲେ ଆଉ ତିନି ଚାରି ଜଣ ପୁଅ ଯାଇଥିଲେ ବୁଝିପାରିଲେ।
ଆଜ୍ଞା।
ସେମାନେ ବି ଝିଅ ପିଲା ବହୁତ ଆହୁରି ମାନେ ତାଙ୍କ ଦେହ କଣ ହେଇଗଲା ସେମାନେ ଚାଲି ପାଇଲେନି ବହୁତ୍ କଷ୍ଟ ହେଲା ତାଙ୍କୁ। ଏମିତି ଆମେ ଧୀରେ ଧୀରେ ଚାଲିଲୁ ଆଉ, ବୁଝିଲେ।
ବହୁତ କଷ୍ଟରେ ଚାଲି ଚାଲି ଯାଇଛନ୍ତି ଆଉ। ଯାହା ହଉ ଠାକୁରଙ୍କୁ ଭଲ ସେ ଦର୍ଶନ କରିଛନ୍ତି ତ।
ହୁଁ। ମୁଁ ଠାକୁର ଙ୍କୁ ଆକଚୁଆଲି ଆମେ ଦେଖି ମୁଁ ତ ଦେଖିନି। ମାନେ ଯାଇଥିଲୁ। ତାପରେ ଦେବସ୍ ଦେବସଭା ଉପୁରୁକୁ ଯାଇଥିଲୁ। ମୋ ସହ ଗୋଟା ଆ ଦୁର୍ଘଟଣା ଘସିଲା ମୋ ପୁରା ମନ ପୁରା ଏକର ସେକର ହେଇଗଲା। ତାପରେ ଦୁର୍ଘଟଣା ବେଶୀ ନୁହଁ ମାନସିକ ଟିକେ ଏକର ସେକର ହେଲା। ଆଉ ତାହେଲେ ମୁଁ ଏତେ ଠାକୁରଙ୍କ ପ୍ରତି ଆଉ ଏତେ ଧ୍ୟାନ ଦେଇପାଇଲିନି। ତାପରେ ଆମେ ଚା ଚଲେ ଚାଲିକି ଫେଣି ପଳେଇଲୁ। ଦେବସଭା କୁ ଉପରକୁ ଯାଇଥିବ ଜାଣିଥିବେ। ଯାଇଛନ୍ତି କେବେ?
ଆଜ୍ଞା। ନାଇଁ ଯାଇନି ଶୁଣିଚି ହେଲେ ମୁଁ ଯାଇନି କେବେ ସେଠିକି।
ଦେବ୍ ମାନେ କପିଳାସ ପାହାଚ ରେ ଆଉ ଦି କିଲୋମିଟର ଉପରେ ହେବ ଚାଲିବାକୁ ପଡିବ ସେଠି। ପାହାଡ ପାହାଡ ଚଢିବାକୁ ପଡିବ ଅଳ୍ପ କିଛିଟା ପାହାଚ ବି ଥାଏ ବୁଝିଲେ। ମାନ୍ ତାପରେ ଆଉ ହୁଁ
ଆପଣ ତ ଯାଇକି ବୁଲାବୁଲି କରିକି ଆସିଚନ୍ତି ଆଉ।
ହଁ ଆଉ ମହାବିନାୟକ ହେରିକା ଯାଇଚନ୍ତି କେବେ?
ହଁ ମହାବିନାୟକ ଯାଇଚି। ମହାବିନାୟକ ଉପରକୁ ପାହାଚରେ ଚଢି ଚଢି ଚଢି ଚଢି ବହୁତ ଥର ଯାଇ ଚି। ବହୁତ୍ ଥକା ଲାଗେ ବି ଚଢିବା ପାଇଁ ବହୁତ କଷ୍ଟ। ମାଙ୍କଡ ମାନେ ବି ସେଇଠି ବହୁତ ହଇରାଣ କରନ୍ତି।
ହୁଁ। ଆଉ ଚଣ୍ଡି ମନ୍ଦିର?
। ନାଇଁ ସେଠିକି କେଭେ ଯାଇନି।
ହଁ, କେବେ ଯିବେ ସେଠି ଆହୁରି ମାଙ୍କଡ ଦେଖିବେ ସେ
ଆପଣ ବୁଲି ବାଲିକି ଆସିଚନ୍ତି ତାହେଲେ ସେଇଠି ଆଉ।
ହୁଁ। ଆଉ ତ ପ୍ରଥମ ଦିନ ରଜ ରେ ଇଏ ନା ତମ ରଜ ହେରିକା କଣ ଖା ମାନେ ଖାଇଲ ପୋଡ ପିଠା ହେରିକା। ତାର ନାଁ କଣ ଅଲଗା କଣ।
ହଁ ରଜରେ ପୋଡାପିଠା ପାନ ଉଁ ଝିଅ ପିଲା ମାନଙ୍କର ତ ରଜ ପର୍ବ ନୂଆ ଡ୍ରେସ ପିନ୍ଧି ଆ କଦଳୀ ପଟୁଆ ପିନ୍ଧି ମୁଁ ଏଥରକ କଦଳୀ ପ ପଟୁଆ ପିନ୍ଧିଥିଲି ଘରେ ବନେଇ ଦେଇଥିଲେ ମୋ ପାଇଁ।
କେମତି କଣ ପିନ୍ଧନ୍ତି?
କଦଳୀ ପଟୁଆରେ ଚପଲ୍ କରିକି ଜୋତା କରିକି ପିନ୍ଧନ୍ତି। ତାକୁ ସିଲେଇ କରିକି କେମିତି ଗୋଟେ ପିନ୍ଧନ୍ତି। ତ ସେଟା କିଏ ପିନ୍ଧୁଥିଲେ। ଏବେ କେହି ଝିଅ ମାନେ ପିନ୍ଧୁ ନାହାନ୍ତି। ତ ମତେ ଗୋଟେ ଇଚ୍ଛା ହେଇ ପିନ୍ଧିବା ପାଇଁ। ମୁଁ କରିକି ପିନ୍ଧିଥିଲି। ଏବେ ଟିକେ ନୂଆ ଡ୍ରେସ୍ ପିନ୍ଧିକି ରଜ ଦୋଳି ଖେଳା ଚାଲିଲା ଆଉ।
ଅ ହଁ। ଏଇଟା ମୋର ପ୍ରଥମ ମୁଁ ଏ ବିଷୟରେ ଜାଣିଲି ଯେ କେମିତି ଚପଲ ବି ଅଛି ଗୋଟେ ଏମିତି।
ହଁ କଦଳୀ ପଟୁଆରେ ଚପଲ କରିକି ପିନ୍ଧନ୍ତି। ଝିଅ ପିଲାମାନେ ପାଦରେ ଅଳତା ଲଗେଇ କଦଳୀ ପଟୁଆରେ ପିନ୍ଧି ସେମାନେ ତିନି ଦିନି ରଜ ଯାଙ୍କ ଝିଅ ପିଲା ଖାଲି ପାଦ ମାନେ ଖାଲି ଗୋଡରେ ଚାଲନ୍ତିନି।
ଆଉ
ହଁ।
ଯା। ସେଇଟା ଯାହା ତମ ରଜ ପର୍ବ ବହୁତ ମାନେ ପାଳ ଭଲସେ ପାଳନ କରୁଛ ବୋଲି ମତେ ଲାଗୁଛି। ହଁ ଆମ ଘର ଲୋକ ହେରିକା ସବୁ ଏଇନା ଭଲ ଅଛନ୍ତି ଆଉ।
ହଁ ଘର ଲୋକ ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ?
ହଁ ଆମର ବି ସବୁ ଠିକ ଠାକ ଚାଲିଛି ସବୁ ଭଲ ଚାଲିଛି ସମ ଦେହ ସୁସ୍ଥ ଅଛି। ଅ ହ ତମ ଏ ଲଲତିଗିରି ଯାଇଛନ୍ତି ମାନେ ତମ ତ ପାଖ ସେଇଇଏ ଲଲତିଗିରିରେ ବହୁ
ହଁ କଲିତିଗିରି ଉଦୟଗିରି ରତ୍ନଗିରି।
ହଁ ମୁଁ ଉଦୟଗିରି ରୁ ବଞ୍ଚିତ ହେଇଛି ଲଳି ତିିରି ଆଉ ଗୋଟେ ରତ୍ନଗିରି ଦିଟାଙ୍କୁ ବୁଲିଛି ବୁଝିଲି ଆଉ କେବେ ସମୟ ପାଇଲେ ଉଦୟଗିରିିଟା ଯିବି ବି ଭାବିଛି।
ହଁ ଉଦୟଗୁରି ଆସିବେ ଦେଖିବେ ଉଦୟଗିରି ଆଜ୍ଞା ଓଳାଶୁଣି ଗୁମ୍ଫା ଆମର ଡିସେମ୍ବର ମାସରେ ଓଳା ଶୁଣିରେ ନି ଆଦି ହୁଏ।
ହଁ ହଁ
ଏଣେତ ସେଇ ଟାଇମ୍ ରେ କେବେ ଆସିକି ଓଳାଶୁଣି ରେ ଟିକେ ବୁଲି ଯିବେ ଦେଖିବେ ବହୁତ୍ ଆପଣଙ୍କୁ ଭଲ ଲାଗିବ।
ହ୍ୟାଲୋ
ଆଜ୍ଞା କୁହନ୍ତୁ।
ହଁ ହଁ ଯୋଉ ଓଳାଶୁଣି ହେରିକା ମୁଁ ଯିବି ଆଉ କେବେ ଫାଙ୍କା ହେଲେ ନିଶ୍ଚୟ ଯିବି।
ଆଚ୍ଛା ନିଶ୍ଚୟ ଆସିକି ବୁଲିବେ କହିବେ କଲ୍ କରିକି କେମିତି ଲାଗିଲା ବୁଲି ବାଲିକି
ଆଜ୍ଞା। ଆଉ ଆଜି ରୋଷେଇ କଣ କରିବେ ଗାଧୁଆ ବେଳ ପାଇଁ
ଗାଧୁଆବେଳ ପାଇଁ ଆମ ରୋଷେଇ ତ ଭାତ ହେରିକା ହେଇଛି ଆଉ ଗୋଟା ଆମର ଗୋଟା ବାହାଘର ଥିଲା ଯିବା ପାଇଁ ବୁଝିଲେ ଏଥର ଆମେ ଆଉ ଏ ତେ ରନ୍ଧା ରନ୍ଧି ହେଇନି ବୋଉ ଖାଲି ଏକା ଅଛି ସେ ବି ପଖାଳ ହେଇଥିଲା ତା ଖାଇଦେବେ। ସେଥିପାଇଁ ଆମେ ଏତେ ଆଜି ରନ୍ଧା ହେଇନି ଆମେ ଯିବୁ ବାହାଘର ତ ସେଥିପାଇଁ ରନ୍ଧା ହେଇନି।
ହଲୋ ବା ଆଁ ଗାଧୁଅ ପାଇଁ ମୁଁ ତ ରୋଷେଇ କରେନି ଶିଖିନି ଦିଦି କଣ ରୋଷେଇ କରିବେ ତ ମୁଁ ଖାଇବୁ ଆଉ ଭାତ, ଡାଲି ଏମିତି କଣ ତରକାରି, ଶାଗ ଏମତି କଁ ବନେଇବେ ଆଉ
ଓହୋ ସେଇ ଆପଣ ଯୋଉ ନମ୍ବର ଯୋଉ ଦିଦି ଦେଇଥିଲେ ସେଇ କି ନା ରୋଷେଇ ନା ଅଲଗା ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଯାହା ହଉ ଭଲ ଏମତି କ ସହଯୋଗରେ ଚାଲ ମାନେ ଗୋଟେ ବାହାରେ ରହିଛ କିଛି ତମେ ନା ମାସେ ପରେ ରହିଛ ରହିବ ଭୁବନେଶ୍ଵରରେ
ଆଜ୍ଞା ମୁଁ ମାସ ପାଇଁ ରହିବି ଗୋଟେ ମାସ ର କୋର୍ସ କରିବି ସେଥିପାଇଁ ଗୋଟେ ମାସ ସ ପାଇଁ ଆସିଛି ଛୁଟି ରେ ଘରକୁ ବି ଯାଇପାରୁନି ଘରେ ବି ରହି ପାରୁନି।
ହୁଁ ହୁଁ ଆଉ କଷ୍ଟ କରିଦିଅ ଗୋଟେ ଦି ବର୍ଷ ଆଉ କଷ୍ଟ ଦିବ ଆମ୍ ତମ ଏଇ ଫଲିଟେକ୍ନିକ୍ ଟା କେତେ ବର୍ଷ କୋର୍ସ୍?
ତିନି ବର୍ଷ ଗୋଟେ ବର୍ଷ ସରିଲା ଆଉ ଦି ବର୍ଷ
ହୁଁ ହୁଁ ହଉ ତମକୁ କେନ୍ଦ୍ରାପଡ଼ା ର ସେରା କୋଉଠି ଅଛି?
କେନ୍ଦ୍ରାପଡ଼ାର ଏକ ଛତାରେ ଅଛି।
ଛତା ହଁଁ ଆମ ରୁମ୍ ରେ ଦି ଜଣ କେନ୍ଦ୍ରାପଡ଼ାର ପିଲା ହଁ ଆମ ରୁମ୍ ରେ ଦି ଜଣ କେନ୍ଦ୍ରାପଡ଼ାରୁ ପିଲା ଅଛନ୍ତି ତ ଛାତୁଆ ଦାସ୍ ସେଥିପାଇଁ ମୁଁ
ଆଉ କେନ୍ଦ୍ରାପଡ଼ା କେବେ ବୁଲିବାକୁ ଯାଇଛନ୍ତି?
ନା କେବେ ତ ମୋତେ ସୁଯୋଗ ମିଳିନି ଯିବା ପାଇଁ, ଆମେ ବହୁତ୍ ଥର ଯୋଜନ କରିଥିଲୁ ବଳଦେବ୍ ମନ୍ଦିର ଯିବୁ ବୁଲି
ହଁ ବଳଦେବ୍ ଜିଉ ମନ୍ଦିର, ଭିତରକନିକା ହଁ କେବେ ଯାଇକି ବୁଲିକି ଆସିବି ବହୁତ୍ ଭଲ ଲାଗିବ। କେବେ ବଲଦେବ୍ ଜିଉ ମନ୍ଦିର ଯାଇନାହାନ୍ତି ତାହେଲେ?
ହଁ ଯାଇନ ଯିବା ଆଉ।
ଯାଇକି ଏଇ ଟାଇମ୍ ରେ ଯାଇଥାନ୍ତ ଯଦି ଭଲ ହେଇଥାନ୍ତା ଏଇ ସମୟରେ ରଥଯାତ୍ରା ନା। ତ ସ୍ନାନ ପୂର୍ଣ୍ଣିମା ଥିଲା ତ ଆପଣ ଏ ରଥ ଯାତ୍ରାରେ ଯାଇକି ବୁଲିକି ଆସିଥାନ୍ତେ।
ହଁ। ଆଉ ତାପରେ ତ ଆଉ ଆଉ କଣ କଣ ଅଛି ରାଜମହଲ ଗୋଟେ କଣ ଗୋଟା ଥିଲା ଗୋଟା କି ରାଜମହଲ ଗୋଟେେ କଣ ଥାଏ ବା?
ହଁ ରାଜମହଲ ରାଜମହଲ।
ହଁ ହଁ।
ସେଇଟା ଟିକେ କେନ୍ଦ୍ରାପଡା ଭିତରକୁ ଅଛି ଉ ମାନେ ଭିତରକୁ କନିକା ପାଖାପାଖି। ତ ଆପଣ ଯେବେ ଯିବେ ସେଇ ଫଟ ଦେଇକି ଆ ବୁଲିକି ଆସିପାରିବେ ସେ କଡ ସାଇଟରେ ଅ ମାନେ ସମୁଦ୍ରର ସି ବିଚ୍ ଟାଇପ୍ ଆ ମାନେ ଅଛି ସେଇଠି ଆଜ୍ଞା ସମୁଦ୍ର କୂଳ। ସେଇ ଜାଗାର ନାଁ ହଉଛି ପିଣ୍ଠ। ଆ ତ ଆଜ୍ଞା ସେଇ ଜାଗା ଯାଇକି ବୁଲିକି ଆସିପାରିବେ ଭଲ ଲାଗିବ ଆଉ।
ହଁ।
ଏଥରକ ରଜରେ ସେଇ ଜାଗାରେ ବହୁତ ଲୋକ ହେଇଥିଲେ ମୁଁ ଯାଇନି କେବେ। ମୋ ସାଙ୍ଗମାନେ ସବୁ ଯାଇଛନ୍ତି ମତେ କହୁଥିଲେ ଆଉ।
ହଁ।
ଆଜ୍ଞା ସେ ଗଲେ ସେଇ ଜାଗା ଗୁଡ଼ା ଟିକେ ବୁଲି ବାଲିକି ଆପଣ ଆସିବେ ଆଉ।
ହୁଁ, ହୁଁ ହୁଁ ଆଉ ଆପଣଙ୍କୁ କୋଉ ଖାଦ୍ୟ ଖାଦ୍ୟ ଭଲ ଲାଗେ ଆଉ କୋଉ ଖାଦ୍ୟ ଭଲ ଲାଗେ କଣ କ ସେଟା କହିଲେ।
ମତେ ମତେ ଅରୁଆ ଭାତ, ଡାଲମା ଆ ଟିକେ ଏଇଟା ବି ବହୁତ ଭଲ ଲାଗେ ଅରୁଆ ଡାଲମା ଆ ଯୋଉଟା ଠାକୁରଙ୍କ ପାଖରେ ଯୋଉଟା ନୀତିଟା ପ୍ରକାରର ହୁଏ। ହ ମତେ ସେଇ ଜିନିଷ ଟା ବହୁତ ଭଲ ଲାଗେ।
ହୁଁ ହୁଁ ତମେ ପୁରା ଧାର୍ମିକ ବ୍ୟକ୍ତି ମାନେ ଲାଗୁଚି, ମତେ ବିରିୟାନୀରେ ଭଲ ବିରିୟାନୀ ଭଲ ଲାଗେ, ଚିକେନ ବିରିୟାନୀ ଟା। ଆଉ ସାଧାରେ ଭଲ ଲାଗେ ଛତୁ, ଆଉ ଆଉ ଅଣ୍ଡା ଟା ବି ପସନ୍ଦ ଥାଏ, ଏଇ ତିନିଟା ମୋତେ ଟିକେ ପସନ୍ଦ ଥାଏ। ଆପଣ ନିରାମିଷ ଖାଆନ୍ତି ନା ମାନେ ଆମିଷ ବି ଖାଆନ୍ତି?
ମୋର ଆମିଷ ବହୁତ ପସନ୍ଦ, ମୁଁ ଆମିଷ ବି ଖାଏ ହେଲେ ମତେ ପସନ୍ଦ ଖାଇବା ହଉଚି ଅରୁଆ ଅନ୍ନ ଟା ଆଉ।
ହଁ ହଁ।
ମୁଁ ସବୁ ପ୍ରକାରର ଆମିଷ ଖାଏ, ନାଇଁ ନାଇଁ ସେ ସେମିତି ନୁହେଁ, ମୁଁ ସଂକ୍ରାନ୍ତି କଣ ସବୁ କଣ ମାନେ ଯୋଉ ଥାଏ ପଞ୍ଚୁକ ପାଞ୍ଚ ଦିନ ଯଉ ଆଇଷ ପିଆଜ ରସୁଣ ଖାଆନ୍ତିନି। ଅ ମୁଁ ତା ଦେହରେ ଖାଇଦିଏ ଆଇଁଷ ମୁଁ ମାନେନି।
ହଁ ହଁ ହଁ ଏଇଟା ତାହେଲେ ମତେ ଭଲ ଲାଗିଲା। ଯାହା ହବ ଯଦି ଖାଇବ ଯଦି ଖାଇବ ସବୁଆଳେ। ସେ ନ ଖାଇବ ଯଦି ନ ଖାଇବ ଏଇଟା ମତେ ତମର ଭଲ ଲାଗଲା।
ହଁ କାର୍ତ୍ତିକ ମାସରେ ହଁ କାର୍ତ୍ତିକ ମାସରେ ଖାଇବେନି ଛାଡ ଖାଇ ଦିନ ବାଡି ହେବେ ଖାଇବା ପାଇଁ।
ହ ବା। ମୁଁ ଗୋଟେ ଛାତ୍ର ହେଇକି ସରସ୍ଵତୀ ପୂଜାରେ ଖାଇଚି। ଆ ସମାନେେ ଗୋଟେ ବଡ ସଂକ୍ରାନ୍ତି ଗୋଟେ କଣ ଥାଏ ଗୋଟେ କି ମକର ସଂକ୍ରାନ୍ତି ସେବେ ଖାଇଚି। ମୁଁ ମାନେ ମୁଁ ଏତ ଦେଖ ମୁଁ ମାନେ ଜାଣିଛି ମୋର ଇଚଛା ଥିବ ଯଦି ଖାଇବୁ। ସେମିତି କିଛି ନାହିଁ ଯେ ଠାକୁରଁ ହଁ କୁହନ୍ତ।
ଟିକେ ଦିଦି ଡାକୁଛନ୍ତି ମୁଁ ତାଙ୍କ ସହିତ କଥା ହେଇକି କଲ୍ କରୁଚି।
ହଁ ହ ହଁ ହଉ।